ହ୍ୟାଲୋ।
ହଁ।
ଆଉ କଣ ଖବର?
ଭଲ। ଆଉ କଣ କରୁଛ?
ଏଇ କଣ କହିଲୁ ଏଇ ଡୁବରି ବ୍ୟାଙ୍କ ଆଜି ଯାଇଥିଲି ଯେ ଆଉ ମୋର କଣ କହିଲୁ ଏଟି ଏମ କାର୍ଡ ଟା ମୋର ତାର ଭାଲିଡିଟି ସରି ଯାଇଥିଲା ତ ଆଉ ବ୍ୟାଙ୍କ ଯାଇଥିଲି ଟିକେ କରିବା ପାଇଁ ସେଟା କେ ୟା ସି କରିବା ପାଇଁ ଆଉ ଦେଖ ମୁଁ ଆସିକି ଏଠି ଅଧା ବାଟରେ ଅଛି ମାନେ ଘରକୁ ପହଞ୍ଚିନି ଏବେ ଯାଏ। କନ କହିଲୁ ଏ ବାପାଙ୍କ ସହିତ ଯାଇଥିଲି। କଣ କହିଲୁ ବର୍ଷା ହେଲା ଯେ ଏତେ ଜୋରେ ଖାଇସାରିଛୁ ତ ମାନେ ବର୍ଷା ପବନ ଘଡଘଡି ମାନେ ଏତେ ଜୋରରେ କହିବା କଥା ନାହିଁ ତମ ସବୁଟେ ବର୍ଷା ହେଇଛି ନା?
ଆମର ଏପଟେ ଜୋରରେ ବର୍ଷା ହେଇଛି।
ହୁଁ
ହଁ
ଆଉ କଣ କହିଲୁ ମୁଁ ବା ଏଇଠି ଅଛି ଗୋଟେ ଦୋକାନ ପାଖରେ ଆମେ ଥିଲୁ ଯେ ସେ ଦୋକାନରେ ଆଗରେ ଗୋଟେ ସେଟା ଛାତ ଘର ଥିଲା ସେ ସେଠି ପଚାଶ କି ଷାଠିଏ ଲୋକ। ତିରିଶ ଖଣ୍ଡେ ବାଇକି ଥୋଇକି ଅଛନ୍ତି। ଆଉ ସେ କଣ କହିଲୁ ସେଠି ଗୋଟେ ଟିଣ ଆଗରୁ ଗୋଟେ ବୋଧେ ଜଳଖିଆ ଦୋକାନ କିଏ କରିଥିଲା। ଆଉ ଟିଣ ପକେଇଥିଲା ହେଲା, ଆଉ ସେ ଟିଣ କଣ କହିଲୁ ଦେଇ ଆଲା ସେ ବୋଧେ ଉପରେ କିଛି ଭଲ ସେ ଦେଇ ନଥିଲେ ସେ ଟିଣ ସେମିତି ଥୋଇ ଦେଇଥିଲେ ହାଲକା କିନା। ସେ ଟିଣ ଦିଟା ଉଡିଗଲା ଦିଟା ବାଇକ ମାନେ ଦି ତିନିଟା ଖଣ୍ଡେ ବାଇକକୁ ପ ପକେଇ ଦେଲା।
ଜୋରରେ ଘଡଘଡିଟା ଜୋରରେ ମାଇଲା ଲାଇଟିଙ୍ଗ କଲା ବର୍ଷା ପବନ ଗଛ ସେ ସବୁ ପୁରା ଭାଙ୍ଗି ଭୁଙ୍ଗା ଦେଇଛି।
ହଁ ନା ଆମେ ବା ଏଇନା ଯାଉଛୁ ଘରକୁ ଯେ ହୁଁ।
ଆକ୍ଟିଭ କଲୁ? ମାନେ ତମର
ହଁ ହଁ। ହଁ ଆକ୍ଟିଭି କରିକି ଆସିଲି ପରା କଣ କହିଲୁ ପ୍ୟାନ କାର୍ଡ ଲିଙ୍କ ନଥିଲା ତ ଏକଉଣ୍ଟ ସହିତ।
ଆଉ ଏଇ ଏ ଟି ଏମ କାର୍ଡ ବି ତାର କଣ କହିଲୁ ସରି ଯାଇଥିଲା ତାର ଟାଇମ। ନୂଆ ଗୋଟେ କରିକି ଆଇଲି ଆଉ।
ହଁ ଆଉ ଆଉ କା ସହିତ କଥାବାର୍ତ୍ତା ହେଇଚ?
ଆରେ କଣ କହୁଥିଲି କହିଲୁ ମୁଁ ଭାବୁଥିଲି ଆମର କଣ କହିଲୁ ଆମେ ତ କେ କେତେ ଦିନି ହେଲା ଆଉ ଦେଖା ହେଇନାହାନ୍ତି।
ହୁଁ।
ଆଉ ଭୋଜି ବି ଆମେ କରିନାହାନ୍ତି ଆମର ତ ବର୍ଷରେ ଦିଟା ଭୋଜି ନିହାତି ହୁଏ। ଆଉ ଏଇତ ରଜ ତ ଆସୁଛି ଆଉ ଚାଲୁନ କେବେ ଗୋଟେ କରିବା।
ହଁ ଚାଲ କୋଉଦିନ ଗୋଟେ ଠିକ କର ଆଉ କରିବା ଆଉ। ତୁ ତ କଣ କହୁଥିଲୁ ପଳେଇବୁ ବୋଲିି କି କଣ କେବେ ଯିବୁକି?
ନା ମୁଁ ବା ଏଇ ଆମର ଏମିତି ଗାଁ ରେ ଟିକେ ରଜ ଭଲସେ କରିବେ ତ। ଆଉ ସେଥିପାଇଁ ମୁଁ ଭାବୁଛି ରହିବି ବୋଲି ଆଉ ତୁସ ତୁ ଆଉ ଆମର ଯୋଉ ସାଙ୍ଗମାନେ ସବୁ ଅଛନ୍ତି।
ସମସ୍ତେ କଥା ହେଇଯିବା ଆଉ କରିବା ଗୋଟେ ଭୋଜି ଆଉ ବୁଲିବାକୁ ବି ଯିବା ଆଉ।
ତାହେଲେ ଫାଷ୍ଟ ରଜ ଦିନ ପ୍ଲାନିଂ କର ଯିବା ପାଇଁ କାହିଁକି ନା ସେକେଣ୍ଡ ର ଆଉ ଥାର୍ଡ ରଜରେ ମୁଁ ରହିବିନି ଯିବି ବାହାରକୁ ବୁଲିବା ପାଇଁ। ଆଉ ସେଥିପାଇଁ କଉଛି ଫାଷ୍ଟ ଗୋଟେ ଦିନ ପ୍ଲାନିଂ କର ସେ ଯଦି ଆସିପାରିବ ସୁନାରୀ ଆସିବ ତମ ଗାଁରେ ହଉଛି ମାନେ। ତ ତମ ଗାଁକୁ ଯିବା ସେଇଠି ବୁଲାବୁଲି ଟିକେ କରିବା ଆଉ ଫଟୋ ଫଟ ଭିଡିଓ ଫିଡିଓ ଟିକେ କରିକି ଆସ ଯିବା ଆଉ। ଆଉ କୁଆଡେ ଯିବା ଆଉ କୁଆଡେ ଯିବା ପାଇଁ କିଛି ଜାଗା ହିଁ ନାହିଁ ସେମିତିକି ଯାଇକି ନା ବୁଲିକି ଆସିଲା ଭଳିଆ।
ଆରେ କଣ କହିଲୁ ମୁଁ କଣ ଶୁଣିଥିଲି ଆମର ଏଇଠି ଗୋଟେ ହେଇଛି କଣ ମିନି କେଦାରନାଥ ଭଳିଆ ମନ୍ଦିର ଶିବଙ୍କର ଗୋଟେ ହେଇଛି ତୁ ଜାଣିଛୁ ନା।
ସେ ବହୁତ ବାଟ ସେଠିକି ଗଲା ବେଳକୁ ମାନେ ପୁରା କାଠିିକର ପାଣି ଯୋଉ ଖରାରେ। ଆଉ ତାପରେ ସେଠି ଗଲା ଭଳିଆ ମାନେ ଗୋଟେ ଗାଡି ଫୋର ହିଲର ହୁଅନ୍ତା ହଁ ଯାଇକି ନା ଯୁ ତାପରେ ସେ ଯୋବରା ବିଲ ଭିତରେ ଯାଇକି ଗାଁ ଭିତରେ ସେ ମନ୍ଦିରଟା। ଆଉ ସେଠିକି ଗଲା ବେଳକୁ ଭିଡ ପ୍ରବଳ ଏକେରେ ଆଉ ବାଇକି ନବାଟା ଭାରି ମାନେ ଝିଅ ମାନେ ଏକୁଟିଆ ଯିବାଟା ଇଏକରିବ ତ ଗାଡି କରିକି ଯିବା ପାଇଁ ଚାହେଁ ତ ଯାଇ ହବ ନହେଲେ ସେମିତି ନାଇ।
ଓହୋ ତୁ କଣ ସେପଟେ ଯାଇଥିଲୁ କି କେବେ?
ନା ମୁଁ ଭିଡ଼ିଓ ଦେଖିଥିଲି ସେ ଭିଡ଼ିଓ ଦେଖିକିନାହିଁ ମାନେ ଇଏ କରିଥିଲେ ଯେ ସମସ୍ତେ ରିଲିସି ନନା ହଜରିରେ ଯାଇଥିଲେ ବୁଲେଟେରେ ମୁଁ ଯାଇକି ସେପଟକୁ। ସିଏ ଯୋଉ ଲୋକମାନେ ଯାଇକିନା ସେଠି ଯୋଉ ବିଲ ମଝିରେ ବାଟ ତାଙ୍କର କରୁଛନ୍ତି ଗାଁ ଭିତ ରହିବା ପାଇଁ ବାଟ ସେ ବିଲ ମଝିରେ ଯାଇକି ସେଇଠି ଗାଡି ଥୋଇକିନା ସେ ମନ୍ଦିର ଭିତରକୁ ଯିବୁ।
ଉଁ ହୁଁ ଆରେ କଣ
କହିଲି ଅଲଗା କୋଉଠି ଯଦି ଭଲ ଆଖପାଖ କୋଉଠି କହୁଥିଲା ଯୋଉଟାକିି ବାଇକି ନେଇକି ଯାଇ ହବ ସାଙ୍ଗେ ସାଙ୍ଗ ଭିତରେ ଆ ଜଣ ଦି ଜଣ ବସିକି ଗଲେବି ଗାଡିଟା ଚଳିବ ସେଇ ଆଖ ପାଖକୁ କୋଉଠି ଗୋ ଦେଖ ଯିବା ବିଲିକୁଲୁ ନା କି ଆସିବା ଫାଷ୍ଟ ରଜ ଦିନ।
ଓ ହଉ ତାହେଲେ ଆଉ। ତୁ ଯଦି କହୁଚୁ ସେଟା ଦୂର ହବ କି ରାସ୍ତା ଭଲ ନାହିଁ ବୋଲି ଯାଇ ହବନି ଝିଅ ପିଲା ବାଇକି ରେ। ତାହେଲେ କେବେ ଗୋଟେ ଆଉ ଯିବା ଆଗକୁ ଗାଡି ଫାଡି କରିକି ତମର ତ ଅଛି ମାନେ କାର ଫାର ତମର ଅଛି ବା କଣ?
ହୁଁ ରେଡି ରଜର ନ ଲାଗୁ। ଯୋଉ ରଞ୍ଜନ ନନା କହିଲେ ସିଏ ନେଇକି ସିଏ ଦେ କିଛି ସେଇଟା ସେ ଆରାମସେ ବୁଲିକି ନେଇଆସିବ?
ହଁ ନା ତୋ ଭାଇ ତ କାର ଚଲାଉଛନ୍ତି ତୁ ସବୁବେଳେ ଯାଉଚୁ ଭିଡିଓ ଫିଡିଓ ଦେଖ ଦେଖୁଛି ମୁଁ ତୋର ଷ୍ଟାଟସ ଦେଖୁଚି। ଆଉ ତୋ ଭାଇଙ୍କୁ କେବେ ଗୋଟେ ନହେଲେ କହିବା ଆଉ ନେଇଯିବେ ଆମକୁ। ଟିକେ ବୁଲେଇ ଆଣିବେ ଆଉ।
ହଁ। ଆଉ ଗୋଟେ ଚିକି ଆଜି କଣ ପଳେଇଲା ବୋଧେ ଘରକୁ ତା ବା ଶାଶୁ ଘରକୁ ପଳେଇଲା। ଆ ସିଏ ଆସିବ କି ନାଇଁ ଦାଉଟୁ। ତାକୁ ଯଦି ଯାଇକି ସେଇ ବାଟେ ଯଦି ନେଇକି ଯିବୁ ଯଦି କୁଆଡେ ବୁଲେଇ ପାଇଁ ଯିବୁ ତାହେଲେ ସେ ଯିବ ନହେଲେ ନାଇଁ। ମୁଁ ଭାବୁଥିଲି କି ଶନିବାର ଦିନ ହଁ ଗୋଟେ ପ୍ଲାନିଂ କରିବା ଆଉ ଫାଷ୍ଟ ରଜ ଦିନ କରିକି ମାନେ ସମସ୍ତେ ଇଏ ଏକାଠି ହେଇକି ଯିବା ଗୋଟେ। କୁଆଡେ ବୁଲିବା ପାଇଁ ଗୋଟେ ଇଏ କରିବା ଆଉ ଯଦି ବାଇକି ରେ ନହେଲା ସେଇ ବାଇକି ରେ ତେଲ ଖର୍ଚ୍ଚ କରିକି ଯିବା ଅପକ୍ଷା ସି ପାଏଁସ ଟଙ୍କା ରେ ତେଲ ପକେଇ ଦେଲେ ବି ଗୋଟେ କାର ରେ ପର୍ସନାଲି କାର ସୁନାର ହଉ କି ଆମର ହଉ ନେଇକି ବୁଲେଇକି ସେଫେଲି ବୁଲିକି ଆସିପାରିବା ମୁଁ ଭାବୁଥିଲି ଟିକେ କେଉଁଝରେ ଆଡେ ଗଲେ ଟିକେ ଭଲ ହୁଅନ୍ତା।
ଆରେ ହଁ କଣ କହିଲୁ କେଉଁଝରର ଜାଗା ଟା ନା ଯେମିତି ପାହାଡ। ଆଉ ଗଛ ସେଟା ଭାରି ସୁନ୍ଦର ଲାଗେନି ସେ ଜାଗା ଟା?
ମୋର ତାପରେ ଯଦି ତମେ ମାନେ ସେଇଭଳିଆ ପ୍ଲାନିଂରେ ସମସ୍ତେ ହଁ କୁହନ୍ତେ। ତାହେଲେ ଆମେ ବାହାରିକି ଯାଆନ୍ତେ। ଏ ଥର ତମେ ଏପଟକୁ ପଳେଇ ଆସିଲା ଆମେ ସିଧା ଏପଟ ଗୋଟିଏ ରୋଡ ଯାଇକି ବୁଲି ବୁଲାଇକି ଆସନ୍ତି ପୁରା ସେଫଲି ମାନେ କିଛି ପ୍ରୋବ୍ଲେମ ବି ହୁଅନ୍ତାନି।
ହଁ, କଣ କହିଲୁ? ନାଇଁ ଆମର ଏପଟେ ଦେଖିଲୁ। କେତେ ପ୍ଲାଣ୍ଟ, କେତେ କଳକାରଖାନା, କେତେ ଧୂଆଁ, ନା କି ଆଉ ଆମର ଏପଟେ କଣ କହିଲୁ? ବହୁତ ସାରା ଗ -ଗଛ, ଦୋକାନ ବଜାର, ବହୁତ କିନ୍ତୁ କେଉଁଝର ଟା ନା ମୁଁ ଯାଇଥିଲି ମୋ ଭାଇ ସେଇଠି ରହୁଛନ୍ତି ତ ଜଣେ। ଆଉ ମୁଁ ଯାଇଥିଲି ଗତ ବର୍ଷ କିନ୍ତୁ ସେ ଜାଗା ଟା କିନ୍ତୁ ଭାରି ବଢିଆ ଲାଗିଲା। ଆଉ ଯଦି ତବୁ ଯୋଉ ସୁନ୍ଦର ସୁନ୍ଦର ପାହାଡ, ଝରଣା, ଗଛ ଏତେ ସାରା ଅଛି। ବଢିଆ ଲାଗିଲା କିନ୍ତୁ ଦେଖିବାକୁ।
ହଁ ହଁ। ନାଇଁ ସେଇୟଆ, ମୁଁ କହୁଥିଲେ ଏଇପଟେ ଲାଇନ ଗଲେ ଟିକେ ଭଲ ହୁଅନ୍ତା କାହିଁକି ନା ସବୁ ଥର ଭୋଜି ପଡୁଛି? ଖରା ଗରମରେ ରହୁଛନ୍ତି। ଆଉ ଗୋଟେ ଥର ଯାଇକି ଟିକେ ବୁଲାବୁଲି କରିକି- ଆଉ ବାହାରକୁ ମାନେ ଆସିଲେ ଟିକେ ଭଲଲାଗନ୍ତା
ହଁ ନା ହୁଁ, ଆରେ ସମସ୍ତେ ତ ବାହା ହେଇଗଲେଣିି ପ୍ରାୟତ ତିନି ଚାରି ଜଣ। ଆଉ ସେମାନଙ୍କୁ ବି କହିକି ଆସିବାକୁ ପଡିବ। ସେମାନେ ପୁଣି ତାଙ୍କ ଶାଶୁ ଘରେ ମାନେ ରାଜି କରେଇକି ଆସିଲେ ଯାଇକି ଯାହା ହବ।
ହଁ, ସେଇରା କରିବାକୁ ପଡିବ ନହେଲେ। ଆମେ କହିଦଉଥିବା ନା ସେମାନେ ଯାଇପାରୁ ନଥିବେ ଗୋଟେ ମାନେ ଇଏ ହବ ନା। କରିକି ଆ ଭ
ହୁଁ।
ଏୟା ଆଉ ତାହେଲେ ପୁ ର ରଖୁଚି ବଉ ଡାକୁଛି, ଆଉ ଟିକେ ପରେ ତୋତେ ଫୋନ କରିବି ଆଁ।
ହଉ ହଉ। ହ ହୁଁ ହଁ ହଁ ହୁଁ ଏଇ